ସଅ
ଶୁଭ ସକାଳ ଆଜ୍ଞା। ଆପଣ କେମିତି ଅଛନ୍ତି?
ବହୁତ ଭଲରେ ଅଛି ଆଜ୍ଞା। ଆଉ ଆପଣ?
ଆଚ୍ଛା ଆଜ୍ଞା ମୁଁ ବି ବହୁତ ଭଲରେ ଅଛି ଆଜ୍ଞା। ଆଉ ଆପଣ ପରିବାରରେ ସମସ୍ତେ କେମିତି ଅଛନ୍ତି?
ପରିବାରରେ ସମସ୍ତେ ଭଲରେ ଅଛନ୍ତି ଆଜ୍ଞା।
ଆଜ୍ଞା
ବେଳେ ବେଳେ ଏମିତି ହୁଏନି।
ଆଜ୍ଞା କୁହନ୍ତୁ?
ବେଳେ ବେଳେ ଏମିତି ହୁଏନିଁ ଯେ ପରିବାର ଠାରୁ ବି ଜଣେ ଜଣେ ବହୁତ ନିଜର ଲାଗନ୍ତି। ନାଇଁ କିି ବନ୍ଧୁଟି ବନ୍ଧୁଟିଏ ହେଇକି ଜୀବନରେ ବିପଦ ଆପଦରେ ଠିଆ ହୁଅନ୍ତି।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ ଆଜ୍ଞା ଠିକ କହୁଛନ୍ତି।
ଏମିତି କେହି ଜଣେ ଆପଣଙ୍କ ଜୀବନରେ ଅଛନ୍ତି ବା ଥିଲେ କି? ଯିଏ ଆପଣଙ୍କୁ ଗୋଟେ ଅତି ଆତ୍ମୀୟ ଭଳି ମାନେ ସହଯୋଗ କରି ଆସିଥିଲେ ସେବା ସାହାଯ୍ୟ ଦେଇ ଆସିଥିଲେ। ସୁଖ ଦୁଃଖରେ ଠିଆ ହେଇଥିଲେ ଏମିତି କେହି ଅଛନ୍ତି?
ଆଜ୍ଞା ନିଶ୍ଚିତ ଆଜ୍ଞା। ଆଉ ଆପଣ ଯୋଉ ଜିନିଷ ଟା କହିଲେ ମୋ ଜୀବନରେ ମଧ୍ୟ କିଛି ଜଣ ଅଛନ୍ତି। ଯୋଉମାନଙ୍କୁ ମୁଁ ଛୋଟ ବେଳୁ। ପିଲା ବେଳୁ ତାଙ୍କ ସହିତ ରହିଛି। ଏବଂ ଆଜି ଯ ମଧ୍ୟ ସେଇ ସମ୍ପର୍କଟା ନିବିଡ଼ ଭାବରେ ମୁଁ ନିଭଉଛି ସେମାନେ ମଧ୍ୟ ନିବିଡ ଭାବରେ ନିଭାନ୍ତି ଯାହା ଫଳରେ କି ଆମର ସୁବିଧା ହେଲା ଅସୁବିଧା ହେଲା କୌଣସି ସୁଖ ହେଲା ଦୁ କ ର କାର୍ଯ୍ୟରେ ସେମାନେ ମଧ୍ୟ ଛିଡ଼ା ରୁହନ୍ତି ଏବଂ ମୁଁ ବି ତାଙ୍କର ପରିବାରରେ ମଧ୍ୟ କିଛିଟା ହେଲେ ମୁଁ ବି ଯାଏ ତାଙ୍କ ସହିତ ଛିଡା ହୁଏ। ଏଇଭଳିଆ ସମ୍ପର୍କ ଆମର ଅଛି।
ପଢିଆ ନିଶ୍ଚିତ ଆଜ୍ଞା କୁହାଯାଏ ଯେ ଅବନ୍ଧୁ ଜୀବନ ଐଶ୍ୱର୍ଯ୍ୟ ମହି ଦୁନିଆରେ କିଏ ପାରିଛି ରହି ଅର୍ଥାତ୍ ସୂର୍ଯ୍ୟ ବିନା ପୃଥିବୀ ବନ୍ଧୁ ବିନା ମଣିଷ ଏଠି କେହି ବି ରହିପାରିବେ ନାହିଁ।
ନାଇଁ ଆଜ୍ଞା
ମୋ ଜୀବନରେ ବି ସେମିତି ଆଜ୍ଞା ବନ୍ଧୁ ଆସିଛନ୍ତି। ଅନେକ ଆସିଛନ୍ତି ସେ ଭିତରୁ ତ ଜଣେ ନିଆରା ବନ୍ଧୁ ମୋ ଜୀବନରେ ଥିଲେ ଯିଏକି ମତେ ମାନେ ପଢିବାରେ ଆଗକୁ ବଢିବାରେ କର୍ମ ନିଯୁକ୍ତି ରେ ବହୁତ ତାଙ୍କର ଅବଦାନ ଅଛି ବୁଝିଲେ ନା ବହୁତ କିଛି ସେ ସାହା ଜ୍ୟ ସହଯୋଗ କରିଛନ୍ତି ଆଉ ଆଚ୍ଛା ଏମିତି ଗୋଟେ ଘଟଣା କୁହନ୍ତୁ ଯୋଉଟା କି ଆପଣ ବ୍ୟସ୍ତ ବିବ୍ରତ ଥିଲେ। କିନ୍ତୁ ବନ୍ଧୁ ପାଇଁ ସେଇଟା ସମାଧାନ ହେଇଥିଲା ଯୋଉଟା କି ଆପଣ ଭୁଲି ପାରିନାହାଁନ୍ତି। ଏମିତି କିଛି ଘଟଣା ଅଛି କି ଆଜ୍ଞା।
ଏମିତି ତ ବହୁତ ସାରା ଘଟଣା ଅଛି କିନ୍ତୁ ତା ଭି- ତରୁ ମୁଁ ଗୋଟେ ଜିନିଷ କହିବି ଆପଣଙ୍କୁ
ଆଜ୍ଞା
ଆ ଦିନେ ଆଜ୍ଞା ମୁଁ ଅ ଘରର କିଛି ସମସ୍ୟା ହେଇଥିଲା ପରିବାରରେ ଜଣେ ସଦସ୍ୟଙ୍କ ଦେହ ବହୁତ ଖରାପ ଥିଲା। ଆଉ ସେତେବେଳେ ତା ସହିତ ଆମ ଘରେ ଟିକେ ଆର୍ଥିକ ର ମଧ୍ୟ ଅଭାବ ଅନଟନ ଥିଲା।
ଆଜ୍ଞା
ତ ଅର୍ ଆପଣ ତ ଜାଣିଛନ୍ତି ଆଜି ଆଜି ଦିନରେ ଅର୍ଥ ହିଁ ସବୁ ଥିର ମୂଳ କାରଣ ଯାହାବି କରନ୍ତୁ ଅର୍ଥ ନହେଲେ ଆପଣ କିଛି ମଧ୍ୟ କରିପାରିବେ ନାହିଁ। ତ ସେମିତି ଆମେ ଗୋଟେ ତାଙ୍କୁ ଗୋଟେ ଭଲ ମେଡିକାଲ ନେଇକି ଗଲୁ। ସେ ମେଡିକାଲରେ ଯେତେବେଳେ କହିଲେ ଆମକୁ ଟ୍ରିଟମେଣ୍ଟ ପାଇଁ ତାଙ୍କର ଯୋଉ ଅସ୍ତ୍ରୋପଚାର ହବ ଏ ସବୁରେ ଖର୍ଚ ବହୁତ୍ ଥିଲା ତ ଆମ ପାଖରେ ଅର୍ଥର ଅଭାବ ଥିଲା। ସେତେବେଳେ ସେ ମୁଁ ମୋ ବନ୍ଧୁକୁ ଜଣେଇ ନଥିଲି ସେ ଆଉ ଗୋଟେ ଛୁ ପାଖରୁ ଜାଣିବାକୁ ପାଇଲା ଯେ ମତେ ଅଠର ମାନେ ଅଭାବ ଅଛି, ଆଉ ମତେ ଦରକାର। ଆଉ ସେଇଟା ହେଇଗଲେ ମୋର ଗୋଟେ ବହୁତ ବଡ ଜିନିଷ ଟା ଗୋଟେ ଦୂରେଇଯିବ। ସେ ମତେ ନିଜେ ଫୋନ୍ କରିକି ପଚାରିଲା କି ଅ ତୋର ଏତେ ସବୁ ଅଭାବ ଅଛି ତୁ କାଇଁ ମତେ ଜଣେଇନୁ। ମୁଁ ଇମିଡିଏଟିଲି ତୋ ପାଖରେ ଯାଇକି ପହଞ୍ଚୁଚି କେତେ କଣ ଦରକାର କହ ତାପରେ ଆମେ କଥା ଲାଗିବା କି ସେ ପଇସା ଟା କେମିତି କଣ କରିବା। ସେ ସାଙ୍ଗେ ସାଙ୍ଗେ ମତେ ସେଇ ଅର୍ଥ ନେଇକି ଆସିଲା ଏବଂ ମୋତେ ଦେଇଥିଲା ଯାହା ଫ ଫଳରେ କି ମୋର ପରିବାରର ସେ ସଦସ୍ୟ ଠିକ୍ ହେଇ ପାରିଥିଲେ।
ନିଶ୍ଚୟ ନିଶ୍ଚୟ ବାଃ କେତେ ସୁନ୍ଦର ଅନୁଭୂତି ଟିଏ କହିଲେ।
ଆଜ୍ଞା ଆଉ ଏଇ ସବୁ ଅନୁଭୂତି ଆଜ୍ଞା ଆପଣ ଯେତେବେଳେ ମାନେ ଏଇଭଳିଆ ବନ୍ଧୁ ଟେ ଆପଣଙ୍କ ସହିତ ଥିବ ଆଜ୍ଞା ଆପଣଙ୍କୁ ଯେତେ ଅସୁବିଧା ଆସୁ ଯେତେ ଦୁଃଖ ଆସୁ ଯାହାବି ଆସୁ ଆପଣ ନିର୍ଭୀିକତା ଭାବରେ ଛିଡା ହେଇପାରିବେ କି ନାହିଁ। କିଛି ଅସୁବିଧା ନାହିଁ ଆଜ୍ଞା। ମୋ ମୋ ସାଙ୍ଗରେ ମୋର ଏଇଭଳିଆ ବନ୍ଧୁ ଅଛନ୍ତି ମୁଁ ଲଢିବି ତ ସେଇ ସାହସ ଟା ଏବଂ ସବୁବେଳେ ମିଳିଥାଏ ଆଜ୍ଞା।
ନିଶ୍ଚିତ ଏବେ ଆଜ୍ଞା ହଁ ମୁଁ ବଢିଆ ପ୍ରଶ୍ନଟିିକେ ପଚାରିଲେ ମୁଁ ମୋର ଅନୁଭୂତିକୁ ଏବେ କହୁଛି ଆମେ ଥରେ ଦୁଇ ସାଙ୍ଗ ଆଜ୍ଞା ଆଉ ଦୂର ସ୍ଥାନକୁ ଯାଇଥିଲୁ। ଫେରିଲା ବେଳେ ଆମେ ଗୋଟେ ବିଜ୍ଞାପନ କୁ ଦରଖାସ୍ତ କଲୁ। ଆଉ ମତେ ଜଣା ନଥିଲା କି ମୋ ସାଙ୍ଗ ପାଖରେ ଆଉ ପଇସା ନାହିଁ। ମୋ ପାଖରେ ବି ପଇସା ସରି ଯାଇଥିଲା କିନ୍ତୁ ମତେ ଜଣା ନାହିଁ ମୋ ସାଙ୍ଗ ପାଖରେ ଆଉ କେତେ କେତେ ପଇସା ଅଛି। ତାପରେ ସିଏ ତାଙ୍କର ଜଣେ ଆତ୍ମୀୟ ସଜନ ଫୋନ କଲି ସିଏ କିଛି ଟଙ୍କା ଜଣଙ୍କ ହାତରେ ଦେଇ ପଠେଇଲେ ଆମେ ଯୋଉ ସ୍ଥାନରେ ଥିଲୁ। ସେଇ ସ୍ଥାନରେ ଆୟୋଜନ କରିଦେଲେ ତ କେତେ ଟଙ୍କା ଆୟୋଜନ ହେଇଥିଲା ବି ମତେ ଜଣା ନାହିଁ।
ଆଜ୍ଞା।
ତାପରେ ଆମେ ମଧ୍ୟାହ୍ନ ଭୋଜନ କରିବାକୁ ଗଲୁ। ଯେତେବେଳେ ଭଜନାଳୟକୁ ଭୋଜନ ପାଇଁ ଗଲୁ ସେତେବେଳେ ମୋ ସାଙ୍ଗ ମତେ ପଚାରିଲେ କି ତୁ କଣ ଖାଇବୁ ଆମିଷ କି ନିରାମିଷ
ଆଜ୍ଞା।
କହିଲି ନିରାମିଷ ଖାଇବା। କିନ୍ତୁ ସିଏ କଣ କଲା ଆଜ୍ଞା ଗୋଟେ ଆମିଷ ଥାଳି ଆଗରେ ସିଏ ମଗେଇଦେଲା
ଆଜ୍ଞା।
ତାପରେ ମୋ ଆଡକୁ ବଢେଇ ଦେଇ କହିଲା ଖାଇବା ଷ୍ଟାର୍ଟ କର। ମୁଁ କହିଲି ଏକା ସାଙ୍ଗରେ ଖାଇବା ସେ କହିଲା ନାଇଁ ଖାଇବା ଷ୍ଟାର୍ଟ କର କେମିତି ଲାଗୁଛି କହ। ମୁଁ ଥରେ ଦିଥର ଖାଇଚି ତାପରେ ଆଜ୍ଞା ସେ ଗୋଟେ ସାଧା ଥାାଳି ମଗେଇ
ଆଜ୍ଞା।
ତାପରେ ଆଜ୍ଞା ମୁଁ ପଚାରିଲି ତୁ ଆଜି ଆମିଷ ଖାଇବୁନିକି ସେ କହିଲା ନା ମୁଁ ଆଜି ଆମିଷ ଖାଇବି। କିନ୍ତୁ ପରବର୍ତ୍ତୀ ସମୟରେ ଜଣା ପଡିଲା ଯେ ଆମେ ଦି ଦି ଜଣ ସାରା ଆମିଷ ଖାଇଥିଲେ ପଇସା ହେଇନଥାନ୍ତା ଆମେ ଘରକୁ ବି ପହଞ୍ଚି ପାରିନଥାନ୍ତୁ। ଏଣୁ ଦେଖନ୍ତୁ ମତେ ସିଏ ଆମିଷ ଖୁଏଇକି ନିଜେ ସାଧା ଖାଉଥିବା ସିଏ ବନ୍ଧୁ ମୋର।
ଆଜ୍ଞା।
ଆଉ ସିଏ ତ ମୋ ସୁଖ ଦୁଃଖରେ ଅନେକ ଥର ଛିଡା ହେଇଛି ପ୍ରକୃତରେ ସେ କେତେବେଳେ ଭାଇ ପରି ଛିଡା ହେଇଛି କେତେବେଳେ ବନ୍ଧୁ ପରି ଛିଡା ହେଇଛି। କେତେବେଳେ ସହଯୋଗୀ ପରି ଛିଡା ହେଇଛି କେତେବେଳେ ପଥ ପ୍ରଦର୍ଶକ ପରି ଛିଡା ହେଇଛି ଆଜ୍ଞା।
ଆଜ୍ଞା।
ବାସ୍ତବରେ ଗୋଟେ ବନ୍ଧୁର ଅବଦାନ ବହୁତ ଥାଏ ନୁହେଁକି ଆଜ୍ଞା।
ବହୁତ ବହୁତ ଆଜ୍ଞା ଆଉ ଆପଣଙ୍କ ଗୋଟେ ଜିନିଷ ମୁଁ ଆପଣଙ୍କ ସେଇଆ ମାନେ ସେୟାର କରିବା ପାଇଁ ଚାହୁଁଛି।
ଆଜ୍ଞା।
ଆ ମୁଁ ଯେତେବେଳେ ମୋ ବାବାଙ୍କ ସହିତ ବସେ ମୋ ବାପାଙ୍କ ସହିତ ଏକା କିଛି ସମୟ ଯେତେବେଳେ ମୁଁ ଅତିବାହିତ କରେ ବାବାଙ୍କ ସହିତ କଥାବାର୍ତ୍ତା ହୁଏ ତାଙ୍କ ଜୀବନର ଅନୁଭୂତି ସେ କିଛି ସେୟାର କରନ୍ତି ମୋର ମଧ୍ୟ ଲାଇଫ ମୋର ମଧ୍ୟ ଜୀବନରେ କଣ ଚାଲିଛି ଆମେ ବାପ ପୁଅ ଏଇ ସବୁ ବିଷୟରେ ମଧ୍ୟ କଥାବାର୍ତ୍ତା ହଉ। ତ ବାପା ତାଙ୍କର କୁହନ୍ତି ଜୀବନ କାଳରେ ଏମତି ସାଙ୍ଗମାନେ ବନ୍ଧୁ ବନ୍ଧୁ ଅ ସମସ୍ତେ ଆସିଥିଲେ ସେମାନେ କୁହନ୍ତି ଯେ ଆମ ସମୟରେ ଆମେ ବନ୍ଧୁ ମାନେ ଗୋଟେ ଥାଳିରେ ଖାଉଥିଲୁ ସେ ମୋର ଅଇଁଠା ଖାଉଥିଲା ମୁଁ ତା ଅଇଁଠା କହୁଥିଲି କିନ୍ତୁ ଆଜିିକାଲି ଆମ ଜେନେରେସନ କଥା ସେ କୁହନ୍ତି ଆମର ଯୋଉ ଜୀବନ ଯାପନ ଚାଲିଛି ଏବେ ଆଉ ସେ ଜିନିଷ ଗୁଡାକ ଏତେ ଦେଖିବାକୁ ମିଳୁନାହିଁ। ତ ୟାର କଣ କାରଣ ହେଇଥାଇ ପାରେ ଆପଣ ଜାଣିଛନ୍ତି?
ନାଇଁ ଦେଖନ୍ତୁ ବର୍ତ୍ତମାନ ମଣିଷର ଏକ ତ ବ୍ୟସ୍ତ ବହୁଳ ଟିକେ ହେଇପଡିଛି ପୂର୍ବ ଅପେକ୍ଷା ବର୍ତ୍ତମାନ ମଣିଷ ଟିକେ ବ୍ୟସ୍ତ ବହୁଳ ହେଇ ପଡିଛି।
ନିଶ୍ଚିତ ଆଜ୍ଞା।
ଆଉ ଅର୍ଥର ଲାଳସା ସ୍ୱାର୍ଥ ପରତା ନୈତିକ ଶିକ୍ଷାର ଭାବ ମଣିଷକୁ ଆଜ୍ଞା ଖରାପ ବାଟକୁ ନେଇଯାଉଛି ହଁ କି ନା କୁହନ୍ତୁ?
ଆଜ୍ଞା ନିଶ୍ଚିତ ନିଶ୍ଚିତ ଆଜ୍ଞା।
ଆମେ ଅନେକ ଦୃଷ୍ଟାନ୍ତ ଶୁଣିବାକୁ ପାଉଛୁ ଯେ ଦୁଇ ସାଙ୍ଗ ବ୍ୟବସାୟ ଆରମ୍ଭ କରିଥିଲେ। ଜଣେ ସାଙ୍ଗ ଅନ୍ୟ ଜଣେ ସାଙ୍ଗର ହତ୍ୟାକାରୀ ସାଜି ପାରିଲା କଥାଟା ବୁଝନ୍ତୁ। ଯଦି ବନ୍ଧୁ ହତ୍ୟାକାରୀ ହବ ତାହେଲେ ଦୁନିଆରେ ଆଉ ସାହାଯ୍ୟକାରୀ
ସେଇଆ ଠିକ କଥା ଆଜ୍ଞା।
ଆମେ କେବେ ବିି କୃତଘ୍ନ ହବା ନାହିଁ ବରଂ ବନ୍ଧୁ ନିକଟରେ କୃ କୃତଜ୍ଞ ହେବା।
ଆଜ୍ଞା।
କେବଳ ମଣିଷ ନୁହେଁ ଆପଣ ଦେଖିଥିବେ ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକାଶ ପାଏ ଯେ ଭାଲୁ ସହିତ ମାଙ୍କଡର ବାଘ ସହିତ ହାତୀର ଠେକୁଆ ସହିତ ହରିଣର କୁକୁର ସହିତ ମାଙ୍କଡ଼ର ଏମିତି ବି ଗୋଟେ ଗୋଟେ ସମ୍ପର୍କ ସୃଷ୍ଟି ହେଇଯାଇ ନଥାଏ ଆଜ୍ଞା।
ହେଇଥାଏ ହେଇଥାଏ ପଶୁ ପଶୁ ମଧ୍ୟରେ ମଧ୍ୟ ହେଇଥାଏ।
ଯଦି ପଶୁ ପକ୍ଷୀ ମଧ୍ୟରେ ଏତେ ସୁନ୍ଦର ନିବିଡ଼ ସମ୍ପର୍କ ହେଇପାରୁଛି ମଣିଷ ବୁଝିବାର ହେଇକି କାହିଁକି କେମିତି ତାହେଲେ ଆଜ୍ଞା। ଖରାପ ଚିନ୍ତାଧାରା କରିବ ହିଁ କି ନାଁ କୁହନ୍ତୁ?
ଠିକ କଥା ଆଜ୍ଞା ଗୋଟେ ବନ୍ଧୁ କେବେ ବି ଭାବିବା କଥା ନୁହଁ ଯେ ମୁଁ ତାର ପଇସାର ଲୋଭ ରଖିବା କଥା ଅନ୍ୟ ପଇସା ରେ ଅନ୍ୟ ଜଣ ବନ୍ଧୁ ଉପରେ ପଇସାର ଲୋଭ ଏସବୁ କେବେ ରଖିବା କଥା ନୁହଁ।
ନିଶ୍ଚିତ ଆଜ୍ଞା ମାନେ କୌଣସି ଯଦି ସର୍ତ ନ ରଖାଯାଏ ମୁଁ ଭାବୁଛି ସାଥି ସହିତ ଜୀବନ ସୁରୁଖୁରୁରେ ଆଗକୁ ବଢି ପାରିବ।
ସେଇଟା ହିଁ ଆଜ୍ଞା ବନ୍ଧୁ ବନ୍ଧୁତ୍ବ ଆଜ୍ଞା।
ଗୋଟେ ବଢିଆ କଥା କହିଲେ ଯେ ବାପାଙ୍କ ସହିତ ମୁଁ ଏସବୁ ସେୟାର କରେ ତାହେଲେ ମୁଁ ଜାଣିଲି। ଯାହା ଅନୁମାନ କଲି ବାପା ମଧ୍ୟ ଆପଣଙ୍କର ଜଣେ ଉତ୍ତମ ବନ୍ଧୁ ଭଳି।
ଆଜ୍ଞା ନିଶ୍ଚିତ ଆଜ୍ଞା ମୁଁ ମୋ ବାବାଙ୍କ ସହିତ ମାନେ ଅଫିସ ସରେଥ ପ୍ରତି ସପ୍ତାହରେ କି ପନ୍ଦର ଦିନକୁ ଥରେ ବାବାଙ୍କ ସହିତ ମୋ ବାପାଙ୍କ ସହିତ ମୁଁ ସମୟ ଅତିବାହିତ କରେ ଆମେ ପାଖାପାଖି ଦି ଘଣ୍ଟା ରୁ ତିନି ଘଣ୍ଟା ଆମେ ବସିିକ କଥା ଲାଗୁ। ଆମର ଆଗକୁ ଭବିଷ୍ୟତରେ ଆମେ କଣ କରିବା? ମୋର କେମିତି ପରିବାରକୁ ମୁଁ କେମିତି ଆଗକୁ ନେଇକି ଯ ସେ ଯେମିତି ପରିବାରକୁ ଆଗକୁ ନେଇକି। ଆସିଛନ୍ତି ତାପରେ ମତେ ସେଇ ଚାବିକାଠି ଟା ଦେଇଛନ୍ତି ପରିବାରକୁ ଆଗକୁ ନେଇକି ଯିବା ପାଇଁ। ତ ଏବେ ମୁଁ କେମିତି ଆଗକୁ ନେଇକି ଯିବି? ତା ଠାରୁ ମୁଁ ପରାମର୍ଶ ନିଏ ଯେହେତୁ ସେ ମୋ ଠାରୁ ଅଭିଜ୍ଞତାରେ ବହୁତ ଅଭିଜ୍ଞତା ଅଛି ତାଙ୍କ ପାଖରେ ତାଙ୍କ ଅଭିଜ୍ଞତାକୁ ମୁଁ। କେମିତି ଆଗକୁ ନେଇକି ଯିବି ସେ ବିଷୟରେ ଆମେ କଥାବବାର୍ତ୍ତା ଲାଗୁ।
ନିଶ୍ଚିତ ନିଶ୍ଚିତ ନିଶ୍ଚିତ ଆଜ୍ଞା।
ଆପଣ କେବେ ଆଜ୍ଞା ଆପଣ ପରିବାର ଆପଣ ପରିବାର ସହିତ କଣ ଆଗକୁ ମାନେ ଆପଣଙ୍କର ପ୍ଲାନ୍ ଅଛି କିଛି?
ଠିକ ଆଜ୍ଞା ଆପଣଙ୍କ ଭଳି ମୁଁ ବି ସମୟ ପାଇଲେ ବାପା ମା ପରିବାର ସହିତ ବସେ। ଆମେ ମଧ୍ୟ ଆଗାମୀ ପିଢି ପାଇଁ ଆଗାମୀ ଦିନ ପାଇଁ ପରିବାର ପାଇଁ ଚିନ୍ତା କରୁ ଏମିତି କି ସମାଜ ପାଇଁ ବି ଚିନ୍ତା କରୁ। ଯେ କୋଉ କାମଟା କଲେ ଆମର ବ୍ୟକ୍ତିଗତ ଲାଭ ହବା ସହିତ ସମାଜର ମଧ୍ୟ କିଛି ଲାଭ ହବ ଆଜ୍ଞା ବୁଝିଲି ନାଁ ଏଣୁ ସମୟ ପାଇଲେ ବାପା ବାପା ମାଙ୍କ ସହିତ ନିଶ୍ଚୟ ଭାବରେ ମୁଁ ବସିକି ଅଶେଷକୁ ଆଲୋଚନା। କରେ ଆପଣ ଯେମିତି କହିଲେ ବୟସ୍କ ଲୋକ ତାଙ୍କର ଅନୁଭୂତି ଅଧିକ। ଆଉ ଅଧିକ ଅନୁଭୂତି ଥିବା ଲୋକ ଭଲ ଶିକ୍ଷା ଦେଇପାରନ୍ତି।
ଆଜ୍ଞା।
ନାହିଁ କି?
ନିଶ୍ଚୟ ନିଶ୍ଚୟ ଆଜ୍ଞା ନିଶ୍ଚୟ ଏଇ ସବୁ ଜିନିଷ ଗୁଡାକ ବହୁତ ଭଲ ଜିନିଷ। ଆମେ ନିଜେ ଏଇ ସବୁ ଜିନିଷ ଗ୍ରହଣ କରିବା ସହିତ ଅନ୍ୟମାନାନଙ୍କୁ ମଧ୍ୟ ସଚେତନ କରିବା କଥା। ଯାକି ଅନ୍ୟମାନେ ମଧ୍ୟ ଏସବୁ ଉପରେ ସଚେତନ ହେଇପାରିବେ। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ମୁଁ ବର୍ତ୍ତମାନ ମୋତେ ଗୋଟେ କଲ୍ ଆସୁଛି ଆଜ୍ଞା। ମୁଁ ଟିକେ ବିରକ୍ତି ନେବା ପାଇଁ ଚାହୁଁଛି।
ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଏତେ ସୁନ୍ଦର ଉପସ୍ଥାପନ କରିଥିବାର ଧନ୍ୟବାଦ ଆଜ୍ଞା।
ଧନ୍ୟବାଦ।